ହ୍ୟାଲୋ। ହ ଲୋକଙ୍କ ଲୋକଦେ ଲୋକ ଦିଆ ହେଇଛି।
ହଁ ନାଇଁ ନାଇଁ ଦେଇଦଉଛି। ହ
କଣ କୁ
କଣ କହିବି ଗୋଡା ତ ବଥଉଛୀ ମୋର ଆଜ୍
ଏଇ ଗଙ୍ଗା ଜାନିଛ?
ଭାତ ଡାଲି ଆଳୁ ଭଜା।
ଆଉ ଆଜି ତ ତରକାରୀ ବଢିଆ ମତେ ଏତେ ବଢିଆ ଲାଗିଲା ତରକାର। ବା ନାଇଁ ଆଜି ଆଳୁ ବଡି ତରକାରୀ ଏତେ ବଢିଆ ଲାଗିଲା ଯେ ଓହ ଶାନ୍ତି।
ସାଠିକି ମତେ ଭଲ ଲାଗୁନଥିଲା।
ହଁ ମୁଁ ଲଙ୍କା ଟିକେ ଦଳିଦେଲି ଲୁଣ ପକେଇଦେଲି ଓହୋଃ ଶାନ୍ତି।
ହୁଁ ହାଲୋ। ସେ ବୁଢା ହଁ ଆଜି ପାଣି ପ୍ରବଳ ବର୍ଷା ପ୍ରବଳ ଆସୁଛି। ସେ ମହିଳା କାଲି ଗଲା ସେ ଟିକେ କବାଟ ବାଡେଇ ଆଉଛି ମଇଳା ଫିଙ୍ଗି ଆଶା ବୋଲି କିନ ମୁଁ ରୁମ୍ ରୁଶେଇ ରୁମ୍ ବାହାରିଲି ନାଇଁ ମିସେ ଲାଖ ଇଆଡେ ଶୀତ ଲାଗୁଚ୍ଛି ହେଲେ ମୁଁ ହାପ ପ୍ୟାଣ୍ଟ୍ ଗୋଟେ ହେ ଦେଖୁନାହାନ୍ତି କିଆ ବାରୁଛି ଏତେ ଟାଇମ୍ ରେ। ସେ ଆଜି ନହେଲେ କାଲି କି ସିନା ଫିଙ୍ଗିଦବା ସେ ମହିଳା ଗୁଡାକ। ଖଇନେ ଏତେ ବର୍ଷାରେ
ସିଏ ହେଲେ ସକାଳ ସନ୍ଧ୍ୟା ରେ ଦୁଧ କେ ଜାଣ ସେମାନେ କେତେବେଳେ ନବ ସେ ସେମାନଙ୍କୁ ଜଣ ସିଏ ତ ତାର ବାସ ତଣ୍ଡି ନେଇନି ନେବ।
ହୁଁ ଚିକିର ମାନେ ଅଧିକ ବାସନ ଯାକ ଥିଲା ବୋଧେ ନାଇ କି?
ହଁ ସିଏ ନେଇକି ଗଲା ଖାଲି ଗୋଟେ ବାସନ ଅଛି।
ହଁ। ପଇସା ମାଗ ତାକୁ। ଲାଇନ୍ ବିଲ୍ ନହଲେ ଆମକୁ ଦେବାକୁ ପଡ଼ିବ।
ତିନି ଚାରି ଦିନ କି ପାଞ୍ଚ ଦିନ ପରେ ଗୋଟେ ଫୋନ ପେ କରିଦେବି ବୋଲି କହିଲା ତ।
ହଁ କରୁଥିଲେ ଭଲ କଥା ନେଇାଇକି?
ହେଲେ ତା ଦିଦି ତା ଦିଦି ତ ଦରମା ପାଇଛନ୍ତି ଏଇ ଏବେ ତିରିଶ ତାରିଖରେ ପାଇଲେ ପରା। ଆଉ ତା ଦିଦିକୁ ମାଗିକି ଦେଇଦେଲେ ହବ ନାଇ ବେକାର କାହାର ପଇସା କଣ ପାଇଁ ତମେ ରଖିବ କି?
ହଁ।
ନିଜେ ନିଜେ ଏତେ ଖର୍ଚ୍ଚ କରିବ ସେ ଦଶ କୋଡିଏ ତ କେତେ ବଡ କଥା। ଦଶ କୋଡିଏ ତମେ ଏମିତି ରଖି ରଖିଛ ଦଶ କୋଡିଏ ତ ଶହେ ଟଙ୍କା ହବ ନା ପୁଣି। କଣ ଦରକାର ତମେ ନିଜେ ଖାଇଦଉଥିବ ନିଜେ ସବୁ ଜିନିଷ ନିଜର କରୁଥିବ ଏଇଟା ସେଟା ଆଣୁଥିବ ଆଉ କାର ପଇସା ଗୁଡା ବାକି ରଖିଥିବ।
ହୁଁ ପରା ଆହୁରି ମାନେ କଣ ଦରକାର ସିଏ ଯଦି ଏତେ ରହିବାର ନଥିଲା ଆମ ସତେ ରହିବି ବୋଲି କହିଲା ଆମ ଅଧାରେ ହଇରାଣ କରିଦେଇକି ଯାଉଛି
ହଁ ପରା।
ଖରାପ ଲାଗୁଛି।
ହୁଁ।
ଆମେ ଏବେ ଏପଟ ହେଇପାରୁନୁ କି ସେପଟ ହେଇପାରୁନୁ।
ହଁ ଉଁ।
ପାଞ୍ଚ ହଜାର ବଲାଉଚି କି ତିନି ଜଣ କେମିତି ଦବୁ ତ ବାଧି ଯାଉଚି।
ଉଁ ହଁ। ପୁଣି ଲାଇନ୍ ବିଲ୍ ଏକ୍ସଟ୍ରା ଲାଇନ୍ ବିଲ୍ ବି ସେଠେ ଯାଇଥିଲେ ହୁଅନ୍ତା।
ହୁଁ।
ଭୁବନେଶ୍ଵର ପରତେ ଏତ ଘର ଭଡା ନାହିଁ। ସେପଟେ ଯାହା ବି ହେ ମୋ ଭଉଣୀ ମାନେ ରହୁଛନ୍ତି ପରା ଆଉ ମୋର ଆମର ଆମ ଗାଁ ର ପୁରା ଅ ଶହେରୁ ତିରିଶ ପରସେଣ୍ଟ ଲୋକ ନୁହେଁକି ଭୁବନେଶ୍ୱରରେ ରହୁଛନ୍ତି ଫାମିଲି ସ ସେମାନେ ଏମତି ତିନି ହଜାର ପାଆଁଶହ ତିନି ହଜାର ପଚିଶଶହ। ଚାରି ହଜାର କେତେ ସୁନ୍ଦର ସୁନ୍ଦର ଆଜି ବେଶ ଘରେ ରହୁଛନ୍ତି ଜାଣିଛ ଆମୁକୁ ଦରକାର ନାହିଁ କି ଆଜବେଷ୍ଟ କି ଛାତ ଛାତ ବୋଲି ଆମକୁ ଦରକାର ନାଇଁ। ହଁ କି ନାଇଁ ତ ଭୋ ଆଜେ ବେଷ୍ଟ କଣ ହ ଆଜ ବେଷ୍ଟ ଖାଲି ନ ହୁଁ।
ସେ ଭୁବନେଶ୍ଵର ଯାଇଥିଲି ଯେ ଦିଦି ଘର କଂସ ଜାରେ ରୁମ କିନି ବଢିଆ ହେଇଥିଲା ଆଉ।
ଆଜବେଷ୍ଟ କି ଛାତ।
ଛାତ ଘର ପାଣି ଫାଣି ପୁରା ସୁବିଧା ହେଇକି ରୁମ ବଢିଆ ହେଇଚି।
ସେଟା ଭୁବନେଶ୍ଵର ମାନେ ଭୁବନେଶ୍ୱର କୁ ଫୁଲବାଣୀ ଆମେ ଅ ସମ୍ମାନ କଲେବି ହବ ବ ନହେଲେ ଆମର ଭୁଲବାଣୀ ଲୁକ ସ ସେଟା କମ୍ପେଆର ସେଇ
ତିନି ଚାରି ହଜାର ବଉଚନ୍ତି।
ହଁ ବରା ଆଉ ମୋ ଭଉଣୀ ମାନେ କଣ ତେରଶହ ବାରଶହ ଚଉଦେର ସବାର ସାହେନ୍‌ ଦଉଚନ୍ତି। ତାପଦେ ଲାଇନ ବିଲ୍ ପାଣି ହେଇକି ଶହେ ହେଇକି ଦେଢଶହ ଏମିତି ଦଉଚନ୍ତି। ବୋଇଲେ ଓଏ ଭୁବନେଶ୍ୱରରେ ଜଣଙ୍କୁ ଯଦି ଚଉଦଶହ ପନ୍ଦରଶହ ପଡିଲା ତାହେଲେ କିଛି ବି ଦୁଃଖ ନାହିଁ ଆମ ଫୁଲବାଣୀରେ ତ ପିଲା ସତରଶହ ଅଠରଶହ ଆମ ସାଙ୍ଗମାନୋନେ ତ ଦେଇକି ରହୁଛନ୍ତି।
ହଁ ପରା ବଡ ବିଜାରା ଲାଗୁଚି। ମୋ ଫୁଲବାଣୀ ଛାଡ଼ିଦବା ଖଜୁରୀ ପଡା ରହିଯିବା।
ଉଁ ଆମେ ନିବେ ମୁଁ ମଝିରେ ଏମତି ଚାଲ ପଳେଇବା। କେ କେତେ ପିଲା ପାଇଲୁ ନାହିଁ କେତେ ଘର ପାଇଲୁ ନା କଣ କରିବା ପଳେଇବା ଚାଲେ। ବଲେ ଦୁଇ ମନ ଦୁଇ ମନ ହେଇକି ରହିଲୁ ରହିଲୁ।
ଆମେ ସେମତି ହଉଥିଲୁ କି ନାଇଁ କୁହ ମଝିରେ ତାପରେ ଚିକିକୁ ପାଇଲେ ଚିକି ପାଇଲେ ଯେ ରୁମ୍ ପାଇଲେ ରୁମ ପାଇଲୁ ଚିକିଏ ପଳେଲା।
ହୁଁ।
ସବୁଆଡେ ସମସ୍ତେ ଆମୁକୁ ହଇରାଣ କରୁଛନ୍ତି। ହୁଁଉଁ। ଏଇଟା ବି ଏଠେ ରହି ରହି ଭଲ ଲାଗିଲାନି ଆଉ ଛାଡିବା ଲାଗି ଇଚ୍ଛାହେଲା ବୋଲେ ତ ପିଲା ଯାକବି ଏବେ ଟିକେ କିଛି କହୁନାହାନ୍ତି।
ହୁଁ ନୂଆ ନୂଆ ବୋଲି ହେମାନେ ବି ଏମିତି ହଉଥିଲେ।
ଏବେ ଡାନ ଜାଣିଲେନ ତ ଏଇଠି ରହୁଚୁ ଆମେ ଜିଅନ୍ତା। ଡେଲି ଡେଲି ଦେଖିଲେ ହେଲେ ଜଣଙ୍କୁ କେତେ କହିବେ କୁହତ।
ହୁଁ
ଛାତ ଗଳୁଚି ନା କଣ ସବୁ ଉଦା ଉଦା ହେଇଯାଉଛି ଅଧିକ ବର୍ଷା ଆସି କେମତି ହଉଚି ବୋଧେ।
ହେଟା ପାଇଁ ବାଥରୁମ ବୋଧେ ହେମିତି ମଇଳା ମଇଳା ହେଇ ଯାଇଥିଲା ଆଉ ମୁଁ ଭାବୁଚି ଏତେ ମଇଳା କଣ ହେଲା ବାଥରୁମ୍ ବୋଲି ଭାବୁଛି? ମୁଁ ଧୋଇବି ଭାବିଲି ନାଁ ଆରେ ଏ ବର୍ଷା ପାଗକୁ ମତେ ଆହୁରି ଅଳସୁଆ ଲାଗିଲା ଯେ ଧୋଇଲିନି। ସେ ଦିନ ସର୍ଫ ପକେଇକି ଟିକେ ଧୋଇ ଦେଇଥିଲି ଫିନାଇଲ ଆଣିବା ବୋଲି ଆଉ ହେଇପାରୁନାହିଁ ସେ ଫିନାଇଲ।
ହୁଁ ପଇସା ହଉନାଇପରା। ସେ ନିିବେ କହୁଥିଲା ତ ଆଉ ସାଙ୍ଗମାନେ ଦି ଜଣ ରହିବେ ବୋଲିକି ନା ମୁଇ ତାକୁ ସେଟା ଲାଗ କହୁଥିଲି ସେ ରୁମ୍ ଏବେ ବି ଖାଲି ଅଛି। କିନ୍ତୁ ଆମେ ଜଣେକେ ଦୁଇ ହଜାର ହେ କହିଲେ ଦଶ ହଜାର ହଉଛି ହେଲା ଦଶ ହଜାର କହିଲେ ଆମେ ସେଠି ନଅ ହଜାର ଦେବା। ଆର ହଜାରେ ଆମ ପାଖରେ ରହିବ କି ଆମେ ସେଟା ଗ୍ୟାସ ଭରିଦବା ଆରାମ ସେ।
ହୁଁ ହୁଁ।
ତାପରେ ଗ୍ୟାସ୍ ଲାଗି ଆରୁ ପଇସା ଆଣୁ ଖୋଜିବାକୁ ପଡିବନାହିଁ ଖାଲି ପନିପରିବା ଟିକେ ଆଠ ଶହେ ଶହ କରିକିନା ପାଞ୍ଚଶହ ଲାଗି କିନା। ପନିପରିବା ନେଇଯିବା ଆଳ ଖାଇବା। ଯାହା ହଉଛି ହଉ ଆଳୁ କିନ୍ତୁ ଅଧିକ ଆଣମା ସେଇଆ।
ହୁଁ ଆଳୁ ଚାର ସେମାନେ ରହ ର ବୋଇଲେ ବି ଆଳୁ ପଠବେ। କାହିଁକି ନା ଆମେ କିଛି ପନିପରିବା ବନେ
ହଁ।
ହଁ ସେ ହବନି ବେକାର ଟିକେ ରୋଷେଇ କରୁଥିବୁ ତାକୁ ହବ ନାଇଁ ସରିଯିବ ଆଉଥରେ ରୋଷେଇ କର।
ହୁଁ ହୁଁ ସେତ ତ ହବାକୁ ହଉଛି। ଆ ହା। ବର୍ଷା ଆଉ ଛାଡବ ନାହିଁ ବୋଧେ ଏଟା କେତେ ଦିନ ଯାକ ବର୍ଷା
ସାତ ତାରିଖ ଯାକ ଅଛି ବର୍ଷା
ଆଜି ଆଣ୍ଟି ଫୋନ କରିକି କହିଲେ ଦୋକାନ ଦି ଦିନ ହେଲାଣି ଝିଅ ବନ୍ଦ ଅଛି। ତୁ ବନେଇଥିବା ଜିନିଷ ଯାକ ସେମିତି ଏକା ଅଛି ଆଉ। ଆଜି ଦିନେ ବନ୍ଦ କରିବା କାଲିକି ଆସିବୁ କହିଲେ।
ହୁଁ ହୁଁ।
ହଁ କହିଲି ଆଉ।
ହ୍ୟାଲୋ। ସେଇଟା ମାନେ ଖରାପ ହେ ଛି ବେସିନ ରୁ ସେବେ ହିଁ ଆଉ ଏବେ ଆସୁନାହିଁ
ମୁଁ ଆଉ ଥରେ କହିବି ଭାବୁଛି
ହଁ କିଛି କାମ ଧନ୍ଦା ନାହିଁ ବୋଧେ ସେମାନଙ୍କର? ଆ ଖାଲି ଅନେଇକି ଅଛନ୍ତି।
କ ବୁଢ଼ା ବୁଢ଼ୀ ତ ଅଲଗା ରୋଷେଇ କରିକି ଖାଉଛନ୍ତି ତାଙ୍କ ଝିଅ ସହିତ। ଏଇ ଘର ଖରଚ ଘର ଭଡ଼ା ରୁ ଯାହା ମିଳିଲା ପୁଣି ଭତ୍ତା ପଇସା ପାଉଥିବେ ଦୁଇ ଜଣ ଯାକ।
ଓହୋ ସେ ବୁଢ଼ା ସେ ବୁଢ଼ାବୁଢ଼ୀ ଅଲଗା ରୋସେଇ କରିକି ଖାଉଛନ୍ତି କି?
ହଁ ଆମେ ଜାଣିନଥିଲୁ ତମେ ନଥିଲ ଆଉ ନିବେ ମୁଁ ଆମେ ଧିରେ କଥା ହଉଥିଲୁ ସେ ହଁ ମୁଁ ସେ ଛୋଟ ପୁଅର ମମି ସହିତ ଯେ କହୁଥିଲେ ନାଇଁ ସେପଟେ ତା ଏପଟେ ତାଙ୍କର ଏପଟେ ଆମର ଏମତୀ ସେମତୀ ବୋଲି କହୁ
ସେ ତା ନିଜ ଝିଅ ହେଇକିନା ବି ସେମାନେ ଅଲଗା ରୋଷେଇ କରି ଖାଉ ନାଇଁ ଆଉ ବୁଢ଼ୀ ଭଲା ଟା ନାଇଁ ଆଉ ନେଇକି
ନାଇଁ, ତାଙ୍କର ସେ ବୁଢା ବୁଢ଼ୀର ଝିଅ। ବୁଢା ବୁଢ଼ୀ ଆଉ ତାଙ୍କର ଯୋଉ ଝିଅ ନାଇଁ ସେମାନେ ହେଇକି ରୋଷେଇ କରୁ ଅଛନ୍ତି ତିନି ଜଣ। ଆଉ, ସେପଟେ ସେ ତାଙ୍କର ପୁଅ ବୋହୂ ଆଉ, ତାଙ୍କର ଯଉ ଦିଟା ପୁଅ ଗୁଟେ ଝିଅ ଗୁଟେ।
ଓହୋ! ସେମାନେ ତିନ, ସେମାନେ ଅଲଗା ରୋଷେଇ କରି ଖାଉଛନ୍ତି।
ହୁଁ।
ମିଶିକି ରହିଲେ କେତେ, ବୁଢା ବୁଢୀ ଆରାମସେ ରହିଥେ ହଁ, କି ନାଇଁ କହିଲ ତାର ପୁଅବୁଆରେ ରୁଷେଇ କରୁଚନ ଦେଖିଆ। କାମ କରି ନ ଦେଇତେ, ନିଜର ବୁଦ୍ଧି ଭୁଲ୍ ଆଉ କଣ କରିବ?
ଆଜିକା ଟାଇମ୍ ରେ ତମେ, ବୋହୁ ସହିତ କେମତି ଚଳବା କଥା ସେମିତି ଚଳବ ଧିରେ ରହିବ, କହିଲେ ସେ ପୁଅ ବହୁ ଦେବେ ସୁନ୍ଦରରେ।
ହୁଁ।
ଆଉ, ତମେ ବୋହୂ ମାନଙ୍କୁ ନାଇଁ, ଏଇଟା କଣ ପାଇଁ କଲୁନୁ? ସେଟା କଣ ପାଇଁ ପାଟି କରବ କହିଲେ, କୋଉ ବୋହୁ ସଇବ? ହଉ ରଖୁଛି ହେଲା।
ହଁ ହଁ।
ଟା ଟା।
ଟା ଟା।